ଭାଇ କଣ କରୁଛୁ? ଖବର କଣ?
ଖବର ପୁରା ଯବର।
ଖବର ପୁରା ଯବର। ଓହୋ ଖାଇସାରିଲାଣି ରାତ୍ର ଭୋଜନ ସରିଲାଣି?
ହଁ ରାତ୍ର ଭୋଜନ ଆମର ଅପର୍ଣ୍ଣାର ସର୍ଦି। ତୁ ଆମେ ସନ୍ଧ୍ୟା ଆମେ ସନ୍ଧ୍ୟା ବେଳୁ ଖାଇଦଉ ତାପରେ କାଲି ସକାଳେ ଯା ଖାଇବୁ। ଆମେ ରାତିରେ ଖାଉନା ଆମେ ସନ୍ଧ୍ୟା ଛଅଟା ବେଳେ ଆମର ଯୋଉ ପ ରାତ୍ର ଭୋଜନ ଟା ସନ୍ଧ୍ୟାବେଳେ ଆମେ ଖାଇଦଉ। ସନ୍ଧ୍ୟା ଛଅଟା ଭିତରେ ଖାଇକି ଆମେ ବୁଲାବୁଲି ଖେଳା ଖେଳି ଯାହା କରା କରଚି ଯା କାର୍ଯ୍ୟ ଆମର କାର୍ଯ୍ୟ କରୁ। ଆମର ଭଲ ଅଭ୍ୟାସ କାହିଁକି ନା ଏଇତିହାସରେ ଆମର ପାଚନ ଶକ୍ତି ବଢିବ ଆମର ବହୁତ ଶୀଘ୍ର ଖାଦ୍ୟ ହଜମ ହବ ସକାଳୁ ଉଠିକି ଆମର ଖା କେତେ ବି ଖାଇପାରିବା।
ହଁ ତାପରେ ଷୋହଳ ଘଣ୍ଟାର ବ୍ୟବଧାନ ବାର ଘ ବ୍ୟବଧାନରେ ଖାଦ୍ୟ ଖାଇଲେ ସେଟା ଦେହ ପାଇଁ ଭଲ।
ଆଉ ମୁଁ ବି ଯୋଉ କିଛି ବର୍ଷ ତଳେ ଉଁ ଚାରି ପାଞ୍ଚ ବର୍ଷ ତଳେ। ମୁଁ ବାର ଘଣ୍ଟା ଟା ଉପରେ ମୋର ବ୍ୟବଧାନ ନଯାଏ କେମିତି କାହିଁକି ନା ମୁଁ ଦଶଟା ଏଗାରଟା ବେଳେ ଖାଇବା ଖାଏ।
ସେଟା କିନ୍ତୁ ଭୁଲ କଥା ସେଗୁଡା ଅଭ୍ୟାସ
ଆଉ। ସକାଳ ଦଶଟା ଏଗାରଟା ପରେ ବି ମୁଁ ଖାଦ୍ୟ ଖାଏ ବାର ଘଣ୍ଟା ହେଇଯାଏ କିନ୍ତୁ ଏଇ ଯୋଉ ବାର ଘଣ୍ଟା ଖରାପ ବାର ଘଣ୍ଟା, ଏଇ ଟାଇମରେ ଖାଇବା ଏଇ ସମୟରେ ଖାଇବା ଖାଦ୍ୟ ଖାଇଲେ ଆପଣଙ୍କ ଦେହ ଖରାପ ହବ, ରାତି ଦଶଟା ଏଗାରଟା ବେଳେ ଖାଇବେ ଶୋଇବେ। ହଜମ ହବନି। ପେଟ ଖରାପ ହବ ଦେହ ଖରାପ ହବ। ସକାଳୁ ଉଠିବେ ଲେଟ୍ ମ-ମ
ହଁ ହଁ।
ବୋହୁତ କଣ କହିଲେ ଲେଟରେ ଉଠିବେ ଲେଟ। ତପରେ କଣ? ବୋହୁତୁ ଡେରିରେ ଉଠିବି ଡେରିରେ ଉଠିକି ଖାଦ୍ୟ ଖାଇବି ଏଗାରଟା ବେଳକୁା ସକାଳ ଖାଦ୍ୟ ଖାଇବା ଆମେ ସେତେ ମଧ୍ୟାହ୍ନ ପାଖା ପାାଖି ବେଳକୁ ଖାଇବା ଖରାପ ନା ନାଇଁ ବୁଝିପାଇଲେ।
ହୁଁ ନାଇଁ ମୁଁ ତ ପ୍ରାତ କାଳରେ ଉଠେ।
କଣ କହିଲେ?
ମୁଁ ତ ପ୍ରାତଃ କାଳରେ ଉଠେ ଭୋର ପାଞ୍ଚଟା ସାଢେ ପାଞ୍ଚଟାରେ ମୁଁ ସାତଟା ସାଢେ ସାତଟା ସୁଦ୍ଧା ମୁଁ ସକାଳ ଖାଇବାଟ ଖାଇଦିଏ। ଚୁଡା ଗୁଣ୍ଡ ଛତୁଆ ଗୁଣ୍ଡ। ହଁ। ହଁ ଆଉ ଚୁଡା କଦଳୀ ମାଡିଆଁ ଯାଉ
ମାଣ୍ଡିଆ ଟା ଆମର କେମିତି କଣ ମାଣ୍ଡିଆ ଟା କହିଲେ ମାଣ୍ଡିଆ ଟା ମୁଁ ବୋହୁତ ଶୁଣିଚି ଆମ ଦେହ ପାଇଁ ଉପକାରିତା
ସେଟା ଗୋଟେ କୋଉ ଶୁଣ ଶୁଣନ୍ତୁ ମାଣ୍ଡିଆ ଗୋ ଟେ ଆମର ଯେମିତି ଶସ୍ୟ ଗୋଟେ ଯେମିତି ଆମର ଧାନ ଗୋଟେ ଶସ୍ୟ। ସେଇଭଳିଆ ମାଣ୍ଡିଆ ମଧ୍ୟ ଗୋଟେ ଶସ୍ୟ। ସେଗୁଡା ସେ ମାଣ୍ଡିଆ ଟା ହେଲା ଦେହ ପାଇଁ ବୋହୁତ ହି ତକାରୀ ସେଥିପାଇଁ ମାଣ୍ଡିଆ ସେଟା ଏତେ ଗ ସୋରିଷ ଦେଖିଥିବେ? ସେଇଭଳିଆ ଛୋଟ ଛୋଟ ଦାନା ମାଣ୍ଡିଆର ମଧ୍ୟ ଛୋଟ ଛୋଟ ଦାନା। ସେଇଆକୁ ପେଷେଇକି ଆ ରୁ ବନାନ୍ତି ଗୋଟେ ପୁ ପାଉଡର ଟେ ଗୁଣ୍ଡ ଗୋଟେ ବନେଇକି ତାକୁ ରଖିକି। ଖାଆନ୍ତି ଆମ ଓଡିଆ ଲୋକମାନେ। ବୋହୁତ ହିତକାରୀ। ଶୁଣନ୍ତୁ ରାତିରେ ତାକୁ ହଁ। ହୁଁ କଣ କରିବେ ନା ଗରମକରିଦେବେ ଟିକେ ପାଣି। ଯଦି ଆପଣ କ୍ଷୀର ବି ଖାଇବାକୁ ଚାହୁଁଛନ୍ତି। କ୍ଷୀର ପକେଇ ପାରିବେ। ନହେଲେ ସାମାନ୍ୟ ପାଣିରେ ନଖ ଉଷୁମ କରିଦେବେ। ସେଥିରେ ସେ ମାଣ୍ଡିଆ ର ଗୁଣ୍ଡକୁ ପକେଇକି ଗୋଳେଇଦବେ। ଆଉ ଗୋଳେଇକି ଯଦି ଗୁଡ ବି ପକେଇବାକୁ ଚାହୁଁଛନ୍ତି ପକେଇବେ ନହେଲେ ନାହିଁ। ଆଉ। ସେୟାକୁ ପକେଇକି ଗୋଳେଇକି ହଁ ରା ରାତି ସାରା
ହଁ ଭିଜେଇ ତା ଭିତ ରହିବ। ହଁ।
ହଁ ଘୋଡେଇ ରଖିଦେବେ। ସଖାଳୁ ତା ଖାଲି ପେଟରେ ଖାଇବେ।
ହଁ ସକାଳେ ହଁ ଦନ୍ତ ମର୍ଜନ ଭର୍ଜନ କରିକି ଖାଦ୍ୟ ଖାଇବୁ ନା ସେମିତି ସକାଳୁ ଉଠି ଖାଇବୁ।
କେତେ କାମ ସାରିବେ ଆପଣଙ୍କର।
ହଁ ସେମାନେ ଯେମତି ଥିବ ମୋ ଛତଆ ଗୁଣ୍ଡ ଟାଇପ କାଠୁଆ ହେଇଯାଇଥିବ ତାକୁ ଖାଇବା ସେମିତି ଖାଇ
ନାଇଁ ନାଇଁ ପାଣି ବିଷୟ କିଛି ଦରକାର ନାଇ ସେ କାଠୁଆ ହେଇକି ଥିବ ଭଲ ହେଇକି ଥିବ। ତମେ ବସ ଖାଲି ତାକୁ ଗୋଳେଇକି ଖାଇବ କିଛି ଆଉ କରିବା ଦରକାର ନାହିଁ। ଗୋଟେ ଚାମଚ ସାହାଯ୍ୟରେ ତାକୁ ଗୋଳେଇ ଦବ ତାକୁ ଖାଇବ। ତା ଦେହ ପାଇଁ ବହୁତ ଉପକାରୀ। ଥରେ ଖାଅ ଖାଇକି ଦେ ଖ ତାପ ମତେ କହିବ ତାର କଣ ରହିଲା? ହଁ।
ହଁ ଖାଇନି ଅବଶ୍ୟ କିନ୍ତୁ ଭଲ ମୁଁ ଜାଣିଛି ଭଲ ସେଗୁରା। ଖାଦ୍ୟ ଭଲ ଭଲ। । ଉପକାରିତା ବହୁତ ଉପକାରିତା ମଧ୍ୟ ପାଇଁ
ଓ ହୋ। ଆଉ କଣ ରା ତ୍ରୀ ଭୋଜନରେ କଣ ଖାଇଥିଲେ ଆଜି?
ରାତିରେ ମନା କଲି ରାତିରେ ଖାଇନି।
ସେଇ ଯୋଉ ସନ୍ଧ୍ୟା ବେଳେ ବାରମ୍ବାରମ୍ ମୁଁ ତ ପଚରୁନି ସେଇ କଥା ତ ଆଉ କହୁଛି କି ଯୋଉ ଭୋଜନ ଟା କରୁଥିଲେ କଣ ଭାତ ଖାଇଥିଲ କି ରୁଟି ଖାଇଥିଲି ମୁଁ ତ ଘର ଭିତ ତାର ଶୟନ କରଛି।
ସୟାନ ଆପଣ ମତେ କଲ ଟା କରିଛନ୍ତି।
ହଁ ମନ ପଡ଼ିଲତ ଟିକେ ତମ କଥା ଯେହେତୁ ମୋର ଗୋଟିଏ ବୋଲି ଭାଇ।
ହୁଁ ଆଉ ଗୋଟେ ବୋଲି ଭାଇ ଗୋଟେ ବୋଲି ଭାଇ ର କେତେବେଳେ ଖରାପ ପଢୁଥିଲା ତମେ ଆମିଷ କେମିତି ଭଲ ହବାରେ ଶାନ୍ତିରେ ଖାଇ ପିଇକି ଶୋଉ ମଜା ମସ୍ତି କରୁଥିଲ ତ ଆପଣ ଦୁଇ ଭଉଣୀ। ଦୁଇ ଭଗ୍ଗିନୀ।
ନାଇଁ ନାଇଁ ସେଟା ତମେ ଭୁଲ କହିଲ।
ନାଇ ନାଇଁ ଭୁଲ ନା ରାତିରେ ସବୁବେଳେ ଆ ଯା ହଉ ଦୁଇଥର କଣ ଛଅ ଥର କଣ ମତେ ମିଛ କୁହନ୍ତୁ ନାହିଁ, ଆପଣ ଯାହା କରୁଛନ୍ତି ମୁଁ ସବୁ ଜାଣିଛି।
ଏ ସବୁ ତ ଆମେ ଜଣେଇଛୁ ବୋଲି ଆପଣ ଜାଣିଛନ୍ତି ନା। କଥା ଟା ହେଲା ଏଲା ହେଲା ଏଇଠି ଯେ ଯେହେତୁ ତମେ ସେଠି ଭଲ ଭଲ ବ୍ୟଞ୍ଜନ ଖାଉଥିଲ ଆମକୁ ବି କେବେେ ଇଚ୍ଛା ହୁଏ ଆମେ ଖାଉ ନହେଲେ ନଚେତ୍ ତମେ ତ ଆଳୁ ସି ଯା ରୁଟି ଖାଉ ପ୍ରତିଦିନ।
ଆମେ ତ ମୁଁ କଣ ଭଲ ବ୍ୟଞ୍ଜନ ଖଉଥିଲି ମୁଁ ଯୋଉ ଚାରି ପାଞ୍ଚ ଦିନ ସେଠି ରହିଲି ଆପଣ ଏଠି ଭଲ ବ୍ୟଞ୍ଜନ ପାଉୁଥିଲି।
ନାଇଁ ନାଇଁ ଭଲ ବ୍ୟଞ୍ଜନ କରନ ଆମେ ତ କାନ୍ଦି କାନ୍ଦି ଆମ ଦିନ ଯାଇଛି।
ହୁଁମ କାନ୍ଦି କାନ୍ଦି ମୁଁ ଆସିଲା ପରେ ମୁଁ ଆମ ମୁଁ ଆସିଲା ପରେ ଯୋଉ ଦି ମାସ ପରେ ଆଇିଲ ଆପଣ ପୁରା ଝଡି ଯାଇଥିଲା କାନ୍ଦି କାନ୍ଦି ଆଖି ପୁରା କଳା ପଡିଯାଇଛି।
ଆରେ ଶୁଣନ୍ତୁ କାନ୍ଦିବାର ଅର୍ଥ ଏହା ନୁହେଁ କି ପୁରା ଝଡିଯିବା।
ହଁ ଆପଣ ଯୋଉଟା କହୁଛନ୍ତି ଠିକ କଥା କହୁଛନ୍ତି। କଣ କହିଲେ କାନ୍ଦିବାର ଅର୍ଥ।
କାନ୍ଧିବା ରକ୍ତ ମାନେ କେବଳ ଜଝଡିଯିବ। ଆଉ ଆମର ଆଜି ହେଇଥିଲା କଣ କହିଲେ ରୁଟି ସନ୍ତୁଳା।
ହଁ।
ହଉ।
ଆମର ବି ସେମିତି ହେଇଥିଲା ରୁଟି ସନ୍ତୁଳା। ମୋ ମାତାଶ୍ରୀ ରୁଟି ଆଉ ସନ୍ତୁଳା କରିଥିଲେ ବେଳକୁ ଆମେ ଖାଇଦିଅ ଖାଇସାରିବା ପରେ ନାଇଁ ନାଇଁ ମୁଁ ନିଜେ ଖାଇପାରିବି ମୁଁ ଭରସା
ନାଇଁ ଆମେ ତ ଦେଖିଛୁ ଭରସା ରୁହନ୍ତିନି କିନ୍ତୁ ଦେଇ ଦେଇ ମତେ ଖୋଇଇଦି ଖୋଇଦିଏ ଏମିତି ହୁଅନ୍ତି।
ନାଇଁ ନାଇଁ ନାଇଁ ମୁଁ ମୋ ନିଜ ନିତ୍ୟ କମ ମଁ ନିଜେ ସାରପାରେ କାହିଁକି ନା ମୁଁ ବହୁତ ଆଡେ ରହିକି ଆସିଛି ବହୁତ ମୁଁ ନିଜ ନିିତ କଣ ନିଯେ ସାରିଛି। ଆପଣ କି କାଲି ମୋ ବ ମିଳିମିଳି ହୁଅନ୍ତି।
ନାଇଁ ନାଇଁ ଚିଡି ଚିଡ଼ି ହବାଟା ନାଇଁ ନାଇଁ ଆପଣ ମୁଁ ଜାଣିଛି ମୁଁ କଣ ନିଜକୁ ନିଜେ ନ ଚିହ୍ନିଲି ପର କେମିତି ଚିହ୍ନିବି। ସେଥିପାଇଁ ମୁଁ କହୁଥିଲି କି ତମେ ଯେହେତୁ ନିଜେ ନିିତ କମ କରିବା ଶିଖିଲଣି ତ ମୁଁ ଏତେ ଯା ଭାବୁଛି କି ତମେ ଗୋଟେ ଭଲ ପିଲା ହେଇଥିବ କଣ ଆମ ରାଜଧାନୀରେ।
ହୁଁ ଆମର ରାଜଧାନୀ ଓଡିଶା ରାଜଧାନୀ ଭୁବନେଶ୍ଵର ରେ। ଯ ମାମୁଙ୍କ ପାଖରେ ରହୁଥିଲି ନିଜରତେ କାମ ନିଜେ କରେ ନା ଆପଣ ଯ କରିଦେଲେ। ଆପଣ ଏଠି ଅଛନ୍ତି ବୋଲି ମୁଁ କିଛି କୁହେନା ମୁଁ କିଛି। କୁହ ନହିଁ ମୁଁ ମୋର। କାର୍ଯ୍ୟ କରେ ନାହିଁ ମୁଁ କି ମୋ ମା କରନ୍ତୁ ମୋ ବାପା କରନ୍ତୁ ସମସ୍ତେ କରନ୍ତୁ ମୁଁ କିଛି କରେ ନାହିଁ ମୁଁ। ଯେହେତୁ ସାନ ଆଉ ପୁଅ ପିଲା ହଁ। ସେଥିପାଇଁ ମୁଁ କିଛି କରେ ନାହିଁ।
ନା ନା ମୁଁଛି ଘୁଛି। ଆପଣଙ୍କର କିଛି କରନ୍ତି ନାହିଁ ବୋଧେ।
କରନ୍ତି ଯେ କିନ୍ତୁ ମୋ ବାପା ମା ଯଦି କରନ୍ତୁ ସେମାନେ ଯଦି କରନ୍ତି ନାହିଁ। ମୋ ବାପା ମା କିଛି କହିବେନି ସେମାନେ ଥର ଦିଥର ତିନିଥର। କହିଲେ ଚିଡଚିଡ୍ ହୁଅନ୍ତି ମାରନ୍ତି ହଜାର ପ୍ରକାର ପ୍ରଶ୍ନ କରନ୍ତି ହଜାର ପ୍ରକାର କଥା କୁହନ୍ତି।
ଦେଖ ହଁ ଯା ପ୍ରକାର ପ୍ରଶ୍ନ ଏଥିପାଇଁ କରନ୍ତି କାରଣ ସେ ଆପଣଙ୍କ ଭଲ ଚାହାନ୍ତି ନା। ଆଉ ଗୋଟେ କଥା ବଡ ଭଉଣୀ ମା ସମାନ। ହଁ ନିଜ ମା ଯେମିତି ଛୁଆଟିର ଯତ୍ନ ନିଏ। ସେମିତି ବଡ ଭଉଣୀ ଟେ ବି ତା ସାନ ଭାଇର ଯତ୍ନ ନିଏ।
ହଁ ଆପଣ ଯୋଉଟା କହିଲେ ବଡ ଭଉଣୀ ମା ସମାନ ଠିକ୍ କହିଲେ ଯେ, କିନ୍ତୁ ଆପଣ କହୁଛନ୍ତି ଯୋଉ ବଡ ଭଉଣୀ ମା ସମାନ ମା କୁ ହଜାରେ ଥରେ ସେହି ଜିନିଷ ଟା କଲେ ବି ସେ କିଛି ତା ପ୍ରତି ଉତ୍ତର ଦିଏ ନାହିଁ ପ୍ରତି କିଛି ଖରାପ କ-କ-କିଛି ଖରାପ କଥା କୁହନ୍ତି କି ଆପଣ ଗୋଟେ କଥାରେ ଦଥ ଦୁଇଥର ତିନି ଥର କହିଲେ ଆପଣ ପ୍ରତି ଉତ୍ତର ଦିଅନ୍ତି ରାଗି କୁହନ୍ତି ମାରନ୍ତି ବହୁତ ପ୍ରକାର ଆମର ଝଗଡା ହୁଏ ଘର ଭିତରେ ବହୁତ ପ୍ରକାର ଜିନିଷ ଅଛି। ଆପଣ ସେଟାକୁ କାହିଁକି ବୁଝିବାକୁ ଚେଷ୍ଟା କରୁନାହାନ୍ତି। ସେଥିପାଇଁ ମୁଁ ତମ ତମକୁ କୁହେ ମା ସମାନ
ହଁ।
ହଁ ନା।
ଟିକେ ହାଇ ମାରୁଛି ମ ନିଦ ଟି ଆସିଲାଣି ତ।
ହଁ ଶୟନ ଆପଣ ଶୟନ କରିଥାନ୍ତୁ ମୁଁ ଆମେ ରଖୁଅଛୁ।
ନାଇଁ ନାଇଁ ସମୟ ତ ହୋଇ ନାହିଁ ଟିକେ ଆପଣ କଥା ହେଇଯାଆନ୍ତୁ ତାପରେ ରଖି
ହଁ ମୁଁ ମୁଁ ଜାଣିପାରୁଅଛି ତ ଆପଣ ଯୋଉ କଥା କହୁଛନ୍ତି। ମୁଁ ଜାଣି ପାରୁଛି ସାବ୍ ଆପଣ ଯେହନ୍ତୁ ନିଦ୍ରା ଆସିଲାଣି ଆପଣ ଆଉ କିଛି କରିପାରିବେ କି?
ନା କିଛି କରିବନି ଏ କଥା ଟା କଣ? କି ମୋ ଗୋଡ ଟା ବିନ୍ଧା ହଉଛି ତ ମୋ ଭଉଣୀ ଟିକେ ମୋ ପାଦ ଚିପି ଦଉଛି। ସେଥିପାଇଁ ମୁଁ ଆପଣଙ୍କ ସହିତ ଟିକେ କଥା ହେଇଯାଉଛି ଭଲରେ ଆଉ। ନହେଲେ ଏଇ କଣ ଆଉ କହିବି ଏଇସବୁ କ ହେ ଆଉ।
ହୁଁ।
କଣ ଘରେ ସବୁ ଭଲ?
ହ ସବୁ ଚାଲିଚି ସବୁ ଠିକ ଠାକ୍ ଆଉ କଣ ସବୁ
ହଁ ଭଗବାନ କରନ୍ତୁ ଆପଣ ଆପଣଙ୍କ ବାପା ମା ଆପଣଙ୍କ ଭ ଦି ଜଣ ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ ସବୁବେଳେ ଭଲ ସ୍ୱାସ୍ଥ ତଥାଉ।
ହଁ ସେତିକି ତ ସେତିକି ତ ପ୍ରଭୁ କୁ ପ୍ରାର୍ଥନାଉ ଆଉ କଣ ଆଉ କିଛି ନାହିଁ ଜୀବନରେ ଜୀବନ କେବେ ଭଲ ଖାଇବା ଭଲରେ ରହିବା।
ହଉ ହଉ ଏବେ ତ ସମୟ ହେଇଯାଇଛି ମୁଁ। ଶ ମିନିଟ୍ ପରେ କଥା ହଉଛି ଆପଣଙ୍କ ସହିତ।
ହଉ ହଉ।